ହାଲୋ।
ହ୍ୟାଲୋ ହଁ ମ୍ୟାଡ଼ାମ ନମସ୍କାର।
ହଁ ମ୍ୟାଡ଼ାମ ନମସ୍କାର।
ହଁ କୁହନ୍ତୁ।
ମ୍ୟାଡାମ ଆପଣ କଣ କରୁଥିଲେ ଏବେ?
ମୁଁ ଏଇ ବସିଥିଲି ଆଉ।
ଆଚ୍ଛା ମ୍ୟାଡ଼ାମ ତାହଲେ ଆପଣ କଣ କେମିତି ରଜ ସେଲିବ୍ରେସନ କଲେ?
ରଜ ସେଲିବ୍ରେସନ ମୋର ଟିକେ ଦେହ ଖରାପ ଥିଲା ତ ଆଉ ହୋ ରଜ ସେଲିବ୍ରେସନ କଣ ମୁଁ ମୋ ଭଉଣୀ ଘରକୁ ଆସିଛି। ଦେହ ଖରାପ ଟିକେ ବସିଥିଲି ଆଉ କିଛି ସେଲିବ୍ରେସନ ସେମିତି କିଛି ନାହିଁ। ଏଇଠି ଯାହା ପିଠା ପଣା ହଉଛି ଖାଉଛି ଆଉ।
ଆଜ୍ଞା ମ୍ୟାଡ଼ାମ ଆପଣ କଣ ମାନେ କଣ ହେଇଛି ମାନେ ସେମିତି ଦେହ କଣ ବିଶେଷ କିଛି ଖରାପ ଅଛି କି?
ହଁ ଏମତି ଟିକେ ଆକ୍ସିଡେଣ୍ଟ ହେଇଯାଇଥିଲା ତ ସେ ଗୋଡ ଟିକେ ଚକି ଟା ମାଡ଼ ହେଇଯାଇଥିଲା ସେଥିଲାଗି ବସିଛି ଆଉ କିଛି କରି ହଉନି ଚାଲିିବୁଲି ହଉନି ଆଉ।
ଆଜ୍ଞା ଆଚ୍ଛା ମ୍ୟାଡାାମ ମୁଁ ଗୋଟେ କଥା ବୁଝିବା ପାଇଁ ଫୋନ କରିଥିଲି
ହଁ କୁହନ୍ତୁ।
ମ୍ୟାଡ଼ାମ ମୁଁ ଟିକେ ଚାହୁଁଥିଲି କି ମାନେ ମୁଁ ଅ ଶୁଣିଥିଲି କି- ଆପଣ କୁଆଡେ ଜିଏନ୍ ଏମ୍ ନର୍ସିଂ କରିଛନ୍ତି।
ହଁ ଜିଏନ୍ ଏମ୍ ହଁ ସେଇ ବିଷୟରେ ଜାଣିବେ ତ କେମତି କଣ ହୁଏ କଣ?
ନାଇଁ ମ୍ୟାଡାମ ମୁଁ ଟିକେ ଚାହୁଁଥିଲି ମୁଁ ଅଲରେଡି ମୁଁ ଜଏ କରିଦେଇଛି ତ ମୁଁ ଆଗକୁ କଣ କଲେ ମୁଁ ଜବ ପାଇଁ ମାନେ ସେ ଗୋଟେ ମୋ ଶି କର ଜବ କରିପାରିବି ଗରମେଣ୍ଟରେ ତ ଆଗକୁ କଣ କଲେ ମୁଁ ଗୋଟେ ସରକାରୀ ଚାକିରି ପାଇପାରିବି ଆପଣ ଟିକେ କହିପାରିବେ କି?
ସରକାରୀ ଚାକିରୀ ପାଇଁ ତ ଆପଣଙ୍କୁ ଏଇକ୍ଷୀଣଆ ବହୁତ - କଷ୍ଟ କରିବାକୁ ପଡିବ ଆମର ଜିଏନ୍ ଏମ୍ ର ଷ୍ଟାର୍ଟିଂ ରୁ ଯାହା ପାଠ ଅଛି ଆମର କମ୍ପିଟେଟିଭ ସବୁ ଇଏ କରିବାକୁ ପଡିବ। ପଢିବାକୁ ବହୁତ ପଢିବ ଆଉ ଆଉ ଗୋଟେ କାମ କରୁନାହାନ୍ତି ଆପଣ ଯଦି ଜିଏନ ଏମ୍ କରିଛନ୍ତି ଆପଣ- ବି ଏ ସି ଟା କରିଦଉନାହାନ୍ତି ପୋଷ୍ଟ ବି ଏ ସି ପୋଷ୍ଟ ବି ଏ ସି ଆମର।
ହଁ ସେଟା କଣ କେମିତି ମାନେ ସେ କୋର୍ସ ଆକଚୁଆଲି କଣ ମ୍ୟାଡାମ?
ସିଏ ସେ କୋର୍ସ ଟା ହଉଛି ଆପଣ ପୋଷ୍ଟ ବିଏସି କଲେ - ଗୋଟାଏ ଆପଣଙ୍କୁ ଇଏ ମିଳିବ କି ଆପଣ ପିଲାଙ୍କୁ ପଢେଇ ପାରିବେ ପ୍ଲସ୍ ଆପଣ ଡାକ୍ତରଖାନାରେ ଚାକିରି ମଧ୍ୟ କରିପାରିବେ। ଏଇଆ କି ଆମର ଜି ଏନ ଏମ ଟା ଆପଣ ଯୋଉ କରିଛନ୍ତି - ଆପଣ ଖାଲି ମାନେ ଡାକ୍ତରଖାନାରେ ଚାକିରି କରିପାରିବେ। ଆଉ ଆପଣ ପିଲାମାନଙ୍କୁ ପଢେଇ ପାରିବେନି ଯଦି ଆପଣ- ଇଛୁକ ନାହାନ୍ତି ନାଇଁ ମୁଁ ଏଠି ପାରୁନି ମୁଁ ଚାକି ଚାକିରି କରିପାରିବିନି ଆପଣ ଯଦି ପୋଷ୍ଟ ବିସ୍ ଟା କରିଦେବେ- ଆପଣ ପିଲାଙ୍କୁ ପାଠ ପଢେଇ ପାରିବେ ସେଟା କିଛି ନାହିଁ ସେଟା ଦୁଇ ବର୍ଷଆ କୋର୍ସ- ଆପଣ- ଅ ଡିଷ୍ଟାନ୍ସ ରେ ବି ଆପଣ ଘରେ ରହିକି ବି ପାଠ ପଢିପାରିବେ।
ସେ କୋ ମାନେ ସେ ବିଷୟ ଟା ମୁଁ ପଢିବି ଯଦି ତାହେଲେ ସେ ବିଷୟ- ପଢିବା ପାଇଁ ହେଲେ କଣ କେତେ ଟଙ୍କା ଖର୍ଚ୍ଚ ହବ?
କିଛି ନାହିଁ ଆମର ବାହାରେ ତ ଆଜିକାଲି ତ ପାଠପଢ଼ାର ଯୋଉ- ପଇସା ଯୋଉ ଖର୍ଚ୍ଚ ହଉଛି ଆଉ କୁହନ୍ତୁନି- ସବୁ ଜିନିଷ ର ଏଇ ଖିନା ପଇସା ଅଧିକ। କିନ୍ତୁ ଯଦି ଆପଣ ବହୁତ ସୁବିଧାରେ ଆଉ କମ ପଇସାରେ ଯଦି ଚାହୁଁଛନ୍ତି ଚାକିରୀ କରିବା ପାଇଁ ଢେଙ୍କାନାଳରେ ଗୋଟେ କଲେଜ ଅଛି ସେଠି -
କଣ୍ଟାକ୍ଟ କରିକି ଜଏନ୍ ହେଇପାରିବେ ସେଠି- ବେଶୀ ନାହିଁ ଟଙ୍କା- ଆମର ଚାଳିଶ ପଚାଶ ହଜାର ଷାଠିଏ ହଜାର ଭିତରେ ବର୍ଷକୁ ପଡିବ ସେଠି ଆପଣ ପଢିପାରିବେ।
କି ଯଦି ଏତେ ଆମାଉଣ୍ଟ ର ପଡୁଛି ଯେହେତୁ ମୋର ସେତିକି ଆର୍ଥିକ ସ୍ଥିତି ଏତେ ସୁଦୃଢ ନାହିଁ। ତ ମୁଁ କଣ କେମିତି ମାନେ ମତେ କିଛି ସେମିତି ସ୍କଲାରସିପ ମିଳିପାରିବ ଯୋଉ
ହଁ ହଁ ଆମର ଆମର ହଁ ହଁ ହଁ ଆମର ସବୁଥିରେ ସରକାର ଆଜିିକାଲି ସ୍କଲାରସିପ ଦେଲେଣି। ଆପଣ ଯଦି ଯଦି ଷାଠିଏ ହଜାର ଆପଣଙ୍କୁ ପଡୁଛି ଗୋଟେ ଇଏ ବର୍ଷ ପାଇଁ ଆପଣଙ୍କୁ କୋର୍ସଟା ଆପଣ ତାଙ୍କର କଟି ଆସିବ ଆମର ଯୋଉ ଅ ମାଟ୍ରିକ ର ସ୍କଲାରସିପ ଗୋଟେ ଆସୁଛି ଆଜିକାଲି
ଆଜ୍ଞା
ମାଟ୍ରିକ ପରୀକ୍ଷା ଯୋଉମାନେ ପାସ କରିଥିବେ ସେଇମାନେ- ଆପ୍ଲାଏ କରିପାରିବେ ତାଙ୍କର ଆସୁଛି ପନ୍ଦର ହଜାର ଟଙ୍କା ସେମାନେ ସହାୟତା ଦଉଛନ୍ତି। ଗୋଟେ ବର୍ଷ ପାଇଁ ଦି ବର୍ଷ ପାଇଁ ଦଉଛନ୍ତି ତିରିଶ ହଜାର ଟଙ୍କା। ଆପଣ ଧର ଆପଣ ଷାଠିଏ ହଜାର କୋର୍ସ କଲେ କୋର୍ସ କଲେ ଆପଣଙ୍କୁ କେତେ ଲକ୍ଷେ କୋଡିଏ ହଜାର ଟଙ୍କା ଦି ବର୍ଷକୁ ପଡିଗଲା ତା ଦେହରୁ ତିରିଶ ହଜାର ତିରିଶ ହଜାର ଟଙ୍କା ଆପଣଙ୍କର ସରକାର ଦେବେ।
ଆଜ୍ଞା। ଆଚ୍ଛା ଆଚ୍ଛା ସରକାରଙ୍କ ତରଫରୁ ମାନେ ଆଉ କଣ ସୁବିଧା ଆମେ ପାଇପାରିବୁ?
ସରକାରଙ୍କ ଇଏ ରୁ ଏବେ ଆଜି ଏବେ ତ ଏବେ ଗୋଟା ବାହାର କରିଛି ନା ନର୍ସିଂ ମାନଙ୍କର ପାଞ୍ଚ ହଜାର ପାଞ୍ଚଶହ କେତେ ଟା ପୋଷ୍ଟ ଆଉ ସେଇଟା ଏଇଆ ଆମର କରିଦେଇଛି କି ଆମର ଯୋଉ ମାନେ ସର୍ ମାନେ ହସ୍ ଡାକ୍ତରଖାନାରେ ଯୋଉମାନେ ଚାକିରି କରିବେ କି ଡାକ୍ତର ହୁଅନ୍ତୁ ନର୍ସ ହୁଅନ୍ତୁ ତାଙ୍କର ଆଉ କିଛି ମାନେ ଆମର ଯୋଉ କଣ୍ଟ୍ରାକ୍ଟଚୁଆଲ ବେସିକ୍ ଥିଲା ସେ ସବୁ ଆଉ ନାହିଁ ଆପଣ ଡାଇରେକ୍ଟ ଆପଣ ଚାକିରୀ କରିପାରିବେ। ଡାଇରେକ୍ଟ ଆପଣ ସେ ପୋଷ୍ଟ ଗୁଡାକ ଆପଣଙ୍କର ମାନେ ରେଗୁଲାର ରହି
ଆଚ୍ଛା ମ୍ୟାଡାମ ସେ ଯୋଉ ମାନେ ଧର ଆମେ କୋର୍ସ କଲୁ କୋର୍ସ କଲା ପରେ ଯଦି ମାନେ ଆମେ ଚାହିଁବୁ ଚାକିରୀ କରିବା ପାଇଁ ଯଦି ନ ଚାହିଁବୁ ଚାକିରୀ ନ କରିବା ପାଇଁ ତାହେଲେ ଆମେ କଣ କରିପାରିବୁ ସେ କଣ କାମ ଦବ ଆମକୁ ମାନେ ଆମକୁ ସେ କୋର୍ସ ପାଠ ପଢିକି
ଆପଣ ଚାକିରିୀ ନ କଲେ ଆଉ କଣ କରିପାରିବେ? ଆପଣ ଯଦି ପୋଷ୍ଟ ବିଏସି କରୁଛନ୍ତି ଆପଣ ଯଦି ବିଏସି କରୁଛନ୍ତି ଆପଣ ଯୋଉ ମେଡିକାଲ ସାଇନ୍ସ ର କଲେଜ ଅଛି।
ଆଜ୍ଞା।
ସେଇ କଲେଜ ରେ ଆପଣ ପାଠ ପଢେଇ ପାରିବେ ପିଲାମାନଙ୍କୁ।
ଆଚ୍ଛା ଆଚ୍ଛା ମାନେ ଏମିତି ମାନେ ଲେ ଟିଚର ସିପ ବି କରିପାରିବୁ ଅଧ୍ୟାପିକା ବି ହେଇପାରିବ।
ହଁ ଅଧ୍ୟାପିକା ବି ହେଇପାରିବେ।
ଆଜ୍ଞା ତାହଲେ ଆଛା ମ୍ୟାଡାମ ଆପଣ ଆଉ ହ ମାନେ କରିଛନ୍ତି ଏ ମାନେ ଏଇଟା ଏଇଟା କରିଛନ୍ତି ଆପଣ?
ନାଇଁ ମୋର ଏଇ ବିଷୟରେ ଜ୍ଞାନ ଅଛି ନା। ମୋର ଘରେ ବି କରିଚନ୍ତି ସେଥିଲାଗି ମୁଁ ଜାଣିଚି ଏସବୁ ବିଷୟରେ।
ଆଚ୍ଛା।
କି ନାଇଁ ଆପଣ
ଆଚ୍ଛା ମ୍ୟାଡ଼ମ୍ ଏ ଯଦି ଆମେ ଏମିତି ଚାକିରି ପାଇଲୁ ସରକାରଙ୍କ ତରଫରୁ ତାହେଲେ ଆମକୁ ଦରମା କେତେ କଣ ରହିବ ଆମର ମାସୁକୁ ନା ବର୍ଷକୁ ନା କଣ କେମିତି ତାଙ୍କର ଦରମା? ପ୍ରୋସେସିଙ୍ଗ ରହିବ।
ସରକାରୀ ଆଉ ପ୍ରାଇଭେଟରେ ତ ଆକାଶ ପାତାଳ ଡିଫରେନ୍ସ। ସରକାରୀରା ରେଗୁଲାର ପୋଷ୍ଟ ନା ରେଗୁଲାର ଚାକିରିୀ ସେଥିରେ ଆପଣଙ୍କର ଷ୍ଟାର୍ଟିଂ ଆସିଯିବ ପଇଁତିରିଶ ରୁ ଚାଳିଶ ହଜାର ଟଙ୍କା ବର୍ଷକୁ। ଏ ସରି ମାସୁକୁ ଆପଣଙ୍କର ଦରମା ଆଉ ଯଦି ପ୍ରାଇଭେଟରେ କରୁଚନ୍ତି ପ୍ରାଇଭେଟରେ ଆପଣଙ୍କର ଆଉ ମାନେ କେତେ ବର୍ଷ କୋଉଠି ଚାକିରି କରିଚନ୍ତି। ତାର ଗୋଟା ଏକ୍ସପିରିଏନ୍ସ ଥିବ ନା।
ଆଜ୍ଞା।
ତ ସେଇ ହିସାବରେ ଆପଣଙ୍କୁ ଦରମା ଦିଆହବ କିନ୍ତୁ ପ୍ରାଇଭେଟରୁ ଗମେଣ୍ଟ ଚାକିରୀ କରିବାଟା ମାନେ ସରକାରୀ ଚାକିରୀ କରିବାଟା ବହୁତ୍ ଭଲ, ଯଦି ଭାଗ୍ୟରେ ଥିବ ଏମିତିକା ମିଳିଯିବ ଆଉ ବହୁତ୍ କଷ୍ଟ କରିବାକୁ ପଡ଼ିବ ସେଥିପାଇଁ।
ମାନେ ଆମର ସରକାରୀ ଚାକିରି କରିବା ପାଇଁ ହେଲେ ଆମୁକୁ ସେମ୍ତି ମାନେ ଇଏ କରିବା ପାଇଁ ପଡିବ ପାଠ ପଢିକି ମାନେ ସେମ୍ତି ଇଏ ହବା ପାଇଁ ପଡିବ ନାଇଁ କି। ନହେଲେ ଏମ୍ ଏ ଏମ୍ତି ପାଇବୁନି, ଧର ମ୍ୟାଡମ୍ ମୋର ହଉଚି ଜେନେରାଲ୍ କାଟାଗୋରି। ତ ମୁଁ ତେ ମତେ ସେମ୍ତି ପ ପଢେଇବା ପାଇଁ ପଡିବ?
ପଢିବା ପାଇଁ ପଡିବ ଆପଣ ଆଜିକାଲି ଜାଣିଛନ୍ତି ଜେନେରାଲ୍ କାଷ୍ଟ ଜେନେରାଲ୍ କାଷ୍ଟ ପିଲାମାନଙ୍କ ପାଇଁ କେତେ ଟପ୍ ହେଇଯାଉଚି ଏକ୍ଜାମ ଗୋଟେ କ୍ଵାଲିଫାଇ କରିବା।
ଆଜ୍ଞା।
ତ ଆମକୁ ସେତିକି ପରିଶ୍ରମ ନ କଲେ ବି ସେ ଜିନିଷ ମିଳି ବନି ଧର ଗୋଟା ପରୀକ୍ଷା ହେଇଚି। ଜିନ୍ଏ ଏସି ଏସ୍ଟି କୋଟା ବାଲାଙ୍କ ପାଇଁ ତିରିଶ ତିରିଶ ରଖିଲେ ତାଙ୍କର ପାସ୍, ଆଉ ଆମେ ଜେନେରାଲ୍ ପିଲା ହଉଚୁ ଆମେ ପଇଁତିରିଶି ଚାଳିଶି ରଖିଲା ପରେ ଯାଇଁ ଯଦି କିନ୍ତୁତା ଉପରକୁ ରଖିଲେ ଆମେ ସେଜିନିଷ ଟା କ୍ଵାଲିଫାଇ କରିପାରିବା ନହେଲେ ନାଇଁ।
ଆଜ୍ଞା ଆ ଆଚ୍ଛା ମ୍ୟାଡ଼ମ୍ ଆଉ ଆପଣ କଣ କେମିତି ଆପଣ ଶେଷ ରଜ କେମିତି କଟେଇଲେ? ଆଜି।
ଶେଷ ରଜ ଆଜି ଖାଇଚି ଆଜି ଖାଇଥିଲୁ କଣ ସକାଳେ ଖାଇଥିଲୁ ଖରାବେଳେ ପୋଇ ତରକାରୀ କରୁଥିଲା ନାନୀ ଆଉ ଛୁଇଁ ସଜନା ଛୁଇଁ ବେସର ଦେଇକି ତରକାରୀ କରିଥିଲା। ଭଜା ଟାଇପ ର।
ଆଜ୍ଞା ଆପଣ କଣ ମାନେ-ମାନେ ଶାଢୀ ଡ୍ରେସ୍ ଏସବୁ ଜିନିଷ କଣ କରି ଥିଲେ ପିନ୍ଧିବା ପାଇଁ ନୂଆ?
ହଁ। ଦିଟା ଡ୍ରେସେ ଗୋଟେ ଶାଢୀ କରିଥିଲି ପିନ୍ଧିଥିଲି। ଆପଣ କଣ କରିଥିଲେ?
ମ୍ୟାଡମ୍ ମୁଁ ତ ଯେହେତୁ ମାନେ ଏବେ ତ ବାହାଘର ସରିଲାଣି ଆଗରୁ ସେବୁ ଜିନିଷ କୁ ଆମେ ଟିକେ ଭଲ ଭାବରେ ରଜ ହେଲା କୁମାର ପୁନେଇଁ ହେଲା ଏସବୁ ଜିନିଷକୁୁ ଆମ ପାଇଁ ବଡ ଥିଲା। କିନ୍ତୁ ପର୍ବପର୍ବାଣୀ ଏବେ ଯେହେତୁ ଗୋଟେ ଆମେ ଦାୟିତ୍ୱ ଭିତରକୁ ଆସିଗଲୁଣୁ। ତ ସେଥିପାଇଁ ମାନେ ଆମର ଏତେ ଏ ସେଇଭଳି ଇଏ ରହୁନି କିନ୍ତୁ ତଥାପି ଆମେ ସେଲିବ୍ରେସନ୍ କରୁଚୁ। ମାନେ ଯେମିତି କିି ହେଲା, ମାନେ ପିଠା ପଣା କରି ଖାଇବାର ହେଲା ଆଉ
ଆଚ୍ଛା।
ଆଜ୍ଞା ପିଠା ପଣା ହେଇକି ଖାଇବାର ହେଲା। ଆମର ଘର ପାଖରେ ରଜ ମହୋତ୍ସବ ହଉଛି, ସେଠିକି ଟିକେ ଯାଇଥିଲୁ ବୁଲିବା ପାଇଁ। ଆଉ ଟିକେ ମନ୍ଦିର ଯାଇଥିଲୁ ବୁଲିବା ପାଇଁ, ତ ଏମିତି କରି କି ଆମେ ସେ ରଜ ଟାକୁ ପାଳନ କଲୁ ଆଉ
ଅ ହ ଭଲ ଆଉ
ଆଛା ମ୍ୟାଡାମ ଆପଣ ଉଁ ଖାଇବାରେ କଣ ରୁଚି ରଖନ୍ତି?
ଆ ମୋତେ ଟିକେ ମଟନ୍ ପସନ୍ଦ।
ଆଜ୍ଞା ମଟନ୍, ମ୍ୟାଡ଼ାମ ମତେ ବି ବହୁତ ପସନ୍ଦ ମଟନ।
ହଁ ମଟନ୍ ଟିକେ ପସନ୍ଦ ଆଉ ଟିକେ କଙ୍କଡ଼ା ପସନ୍ଦ ଆଉ। ମୁଁ ନନଭେଜ ଛଡା ଆଉ କିଛି ଖାଏନି ମତେ ପସନ୍ଦ ନ ଭେଜ।
ଆଛା ମ୍ୟାଡ଼ାମ ତ ଆପଣ ଯେତେବେଳେ ଭେଜ ଦିନ ଥାଏ ଆପଣ କଣ ଖାଆନ୍ତି?
ଭାତ ଡାଲିି ବାଇଗଣ ଭଜା।
ଆଜ୍ଞା ଆଚ୍ଛା ମାଡାମ୍ ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା। ମୁଁ କେବେ ଅଲଗା ବେଳେ ଫୋନ କରିବି, ଆଜ୍ଞା
ହଁ ଆଜ୍ଞା।
ମୋର ପଛରେ କାଉଣ୍ଟ ହେଇଚି ଇନେ ଆସିଚି କେତେ ପଇସା?